ହ୍ୟାଲୋ।
ହଁ ହଁ ମ୍ୟାଡାମ ଆପଣଙ୍କୁ ପୁଣି ସ୍ଵାଗତ ମ୍ୟାଡ଼ମ୍ ନମସ୍କାର।
ଆଜ୍ଞା ଆଜ୍ଞା ସାର୍। ସାର୍ ଆମେ ଏବେ ଯେମିତି କଥା ହଉଥିଲେ ପୂର୍ବରୁ କି? ଜଙ୍ଗଲ ଯେମିତି କି ନଷ୍ଟ କରିଦଉଛନ୍ତି। ସେଇଥିରୁ ମାନେ ନିଜେ ବି ଭରଣ ପୋଷଣ ହେଉଛନ୍ତି। ତ ଓ ଧନ ଉପାର୍ଜନ ବି କରୁଛନ୍ତି। କିନ୍ତୁ ଅଧିକା ଲୋଭ ଆଶାରେ ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି। ନଷ୍ଟ ହଉଛି ତା ଦ୍ଵାରା ବହୁତ ଜଙ୍ଗଲ। ସେଷ କହିବା ଚାହୁଥିଲି କି କି ଆମେ ମାନେ ହିଁ ଅଧିକ ଲୋଭ ଅଧିକ ଲୋଭ କାରଣରୁ ତ ଜଙ୍ଗଲ ନଷ୍ଟ କଲେ। ଜଙ୍ଗଲ ନଷ୍ଟ ହେଲା ଠୁ ବର୍ଷା ବି ଠିକ ଟାଇମ ରେ ହେଇପାରୁନି। ତ ବର୍ଷା ଠିକ ଟାଇମରେ ନହପିଲାଠୁ ସେ ପଶୁପକ୍ଷୀ ଆମେ ସମସ୍ତେ ହିଁ ହଇରାଣ ହେଲେ। ପାଣି ପାଇଁ ଯେମିତି ଖରା ଦିନ ଏବେ ଯାଇଛି। ତ ବହୁତ ଜାଗା ଦେଖିଥିବେ ପାଣି ପାଇଁ ଲୋକ ବହୁତ ହଇରାଣ ହେଇଛନ୍ତି। ହ କୋଉ ଜାଗାରେ ବି ଦୁଇ ତିନି କିଲୋମିଟର ଦୂରକୁ ଯାଇକି ପାଣି ଆଣିଛନ୍ତି। ତ ଗାଧୋଇ ନହେଲେ କୋଉ ଜାଗାରେ ଜୋର ଉଠି ଗାଧଉଥିଲେ ସେଇ ପାଣି ଖାଇବାରେ ବ୍ୟବହାର କରୁଛନ୍ତି। ଗାଧୋଇବା ପାଇଁ ସାର ଆ ମତେ ଲାଗୁଛି କି ମଣି ମାନେ ଯଦି ଆମେ ମାନେ ଟିକେ ସଜାଗ ହେଇଯିବା। ତ ଏଇ ସବୁ ଅସୁବିଧା ହେଇପାରିବନି। ଆଜ୍ଞା ସାର୍।
ଏଇ କଥା ନାଇଁ ମ୍ୟାମ୍ ମୁଁ ଯେତେବେଳେ ଟିକେ ଜଙ୍ଗଲ ଏରିଆ ଟିକେ ଯାଇଥିଲି। ସେଇଠି ମତେ ସେମାନଙ୍କୁ ମୁଁ ବୁଝେଇଥିଲି। କିନ୍ତୁ ସେ ତ ଯୋଉ ବର୍ଷାକୁ ଆମେ ସମସ୍ତେ ଜାଣିଛନ୍ତି ବର୍ଷା ଏଇ ଉଦ୍ଭିଦ ଯୋଗୁ ବର୍ଷା ହୋଇଥାଏ। କିନ୍ତୁ ସେମାନେ ଆଦିବାସୀ ଲୋକଙ୍କ ଆମେ ଯଦି କହିବା ଏଇ ଗଛ ଲତ୍ର ଏଇତି ପତ୍ର ଆମକୁ ଦିନକୁ ଏତେ ପରିମାଣ ଜଳ ବାସ୍ପ କରିକି ଦଉଛି। ଯାହା ଦ୍ଵାରା ଆମକୁ ବର୍ଷା ହୋଇଥାଏ ଏଇ କଥା ସେମାନେ ବୁଝିବେନି। ତାଙ୍କ ଉପାର୍ଜନ ର ଉପାୟ ହଁ କିନ୍ତୁ ଜଙ୍ଗଲ କିପରି ସେଥିପାଇଁ ତାଙ୍କ ଅର୍ଥ ଉପାର୍ଜନ ଟା ମୁଖ୍ୟ ଦେବେ ଏବେ ତାଙ୍କ ଦେଖନ୍ତୁ ପ ଯଉ ଜଙ୍ଗଲରେ ନିଆଁ ଲଗେଇ ଦଉଛନ୍ତି। ତାଙ୍କ କଣ ପରିଶ୍ରମ ଅଧ ଉପାର୍ଜନ କରିବା ଲୋଭ ପଳେଇ ଆସିଥାଏ। ଘରେ ଆଣି ବିକ୍ରି କରିଦେବେ ତାପରେ ଗୋଟେ ଯଉ ଜାଇ ପରିଶ୍ରମ ପଡୁ ନିଆଁ ଲଗେଇଦେବେ ତା ସହିତ ଅଟୋମେଟିକ ଲିଭିବ ଆମେ ଯାଇକି ମହୁଲ ସଂଗ୍ରହ କରିବା। ନହେଲେ ଯୋଉ ବନ ବିଭାଗର କର୍ମଚାରୀ ଆସିବେ ନିଆ ଲିଭେଇବେ। ଆମେ କରିବା। ସେମାନଙ୍କୁ ଟିକେ ଆହ୍ୱାନ ନାହିଁ। ତାଙ୍କୁ ଟିକେ ସଚେତନ ଭଲରେ କରିବାର ଅଛି।
ଆଜ୍ଞା ସାର୍। ସେମାନଙ୍କ ପାଖରେ ଆ ଟିକେ ଆଜ୍ଞା ସାର୍। କହୁଥିଲେ କି ଯୋଉ ନିଆଁ ଲଗେଇ ଦଉଛନ୍ତି। ସେମାନେ ବୁଝିବା ଦରକାର କି ଆଉ ନିଆଁଟା ତ ଲଗେଇଦେଲି ଗଛ ଟା ଜଳିକି ନଷ୍ଟ ହେଇଗଲା କିନ୍ତୁ ସେଇ ଜାଗାରେ ଆଉ ଗୋଟେ ଯଦି ଗଛ ଲଗବ ସି ଗଛରୁ ତାଙ୍କୁ ସେ ଫଳ ହଉ କି ପତ୍ର ଯାହା ଆଣଙ୍ଗି ବି ପାରନ୍ତି ତ ସେଇଟା ହବା ପାଇଁ ତାଙ୍କ ଆହୁରି ମାନେ ନିହାତି ବହୁତ ବହୁତ ବର୍ଷ ଲାଗିଯିବ। ତ ସେଇଟା ନ ବୁଝିକି ତ ସେମାନେ ଆଜ୍ଞା ସେ
ସେଟା ବୁଝେଇବାକୁ ପଡିଥାଏ ତାପରେ ଆସ୍ତେ ଆସ୍ତେ ତାଙ୍କର ଯ ପିଲାମାନେ ପାଠ ପଢୁଛନ୍ତି ତାଙ୍କୁ ବି ତାଙ୍କର ମୁଁ ନେଲି ତାଙ୍କାର ଧୀରେ ଧୀରେ ମୁଁ ପାଠକୁ ନେଲି। ତାଙ୍କୁ ପିଲାମାନଙ୍କୁ କହିଲେ ଦେଖିଲ ନା ଏମତି ଲେଖା ହଉଛି ପ୍ରକୃତରେମିତି ହଉଛି। କିନ୍ତୁ ତାଙ୍କ ପାଠ ପଢୁଥିବା ପିଲାମାନେ ଟିକେ ଟେ ବୁଝିଲେ ବୁଝିକି ତାଙ୍କ ମା ବାପା ଭଗବାନ କହଲେ ବୁଝେଇଲେ। ମୁଁ କହିଲି ଦେଖ ତମେ ଗଛ ଲତା ପାଖରେ ରହୁଛ କେତେ ଜାଗାରେ କିନ୍ତୁ ଥଣ୍ଡା ଲାଗୁଛି ଏପଟେ ଦେଖ ଗଛ ଫଛ କାଟିଦଛ ବେଶୀ ଗରମ ନାଁ ହଁ। ସାର୍ ସେ କହଲେ ହଁ ସାର୍ ଏଇଟା ତ ଠିକ କଥା। ଆମେ ଯେତେ ଗଛ ପତ୍ର ପାଖରେ ରହିଥାଉଛୁ ଆମ ଥଣ୍ଡା ଲାଗୁଛି। କଣ ବି ଲାଗୁଛି ପତ୍ର ଥିବା ଯୋଗୁ ତ ଲାଗୁଛି କିନ୍ତୁ ଇଏ ମତେ ଆଉ ଗଟୋ ଉପହାର କରୁଛି ବର୍ଷା ପାଇଁ ମଧ୍ୟ ଇଏ ଭଲ ସାହାଯ୍ୟ କରିଥାଏ ଆ ଯୋଗୁ ହି ଆମର ବର୍ଷା ହୋଇଥାଏ। ସିଏ ବୁଝିଲେ ଦେଖନ୍ତ ତମେ ବର୍ଷାର ଅଭାବ ରହୁଛି ଝରଣା ପାଣି ଉପରେ ନିର୍ଭର କରୁଛ। ଏବେ ଦେଖୁଚ ଆଗେ ତମେ ଆଗରୁକୁ ତମେ ଯେତେବେଳେ ଜନବସତି ଗଠନ କଲ। ତାଙ୍କୁ ମୁଁ ପଚାରିଲି ତମେ କେବେଠୁ ଆସିଲ ନୂଆ ନୂଆରେ ଘର କରୁଛନ୍ତି ନା। ସି କହିଲେ ଆମର୍ ଜେଜେବାପା ଅମଳ୍ରୁ ଏଠି ପଳିଆସିଲୁ ମୁଁ କହିଲି କି କେମିତି ଆସିଲ ହେରି ନା ଏଟି ନାଳ ଟେ କେନାଳ ଦେଖିଲେ ଝରଣା ଦେଖିଲ ସେଇଠି ତମେ ଜନ୍ମ ଗ୍ରାମରେ ଗଠନ କଲ ସେଠି କେତେ ଜଣ ଅଛ। ନା ତାଙ୍କ ଭାଇ ତା ଜେଜେ ଭାଇ ଏମିତି ବେଶୀ ନହିଁ ଗୋଟେ ତିନି ତିନି ପିଢି ତିନି ପିଢି ଦେଇକରି ଗୋଟେ ଗୋଟେ ଗ୍ରାମ କର୍ଚ ମୁ ଦେଖିଲ ନା ଏଠି ପଳେଇ ଆସିଲା ତମେ ଏଠି ଝରଣା ଦେଖିଲ ତମେ ଜେଜେ ବାପା। ଙ୍କର ବାପା ତାଙ୍କେ ଆସିଲେ ଦି ଭାଇ ଏ ଚାଷ ବାସ କଲେ। ଆଉ ଝରଣା ଦେଖି ରହିଲେ ସେତେବେଳେ ଚିରସ୍ମ୍ରତା ଭଳିଆ ଝରଣା ହଉଥିଲା କିନ୍ତୁ ଏବେ ଝରଣା ପାଣି କମିଗଲାଣି ତମେ କହୁଚ ସରକାର ସବୁ କିଛି ଅଛି ଘରକୁ ବଲିକିରି କିନ୍ତୁ ତମାନ ଉପଭୂପ ଖୋଛ କିନ୍ତୁ ପ୍ରକୃତରେ ଝରଣା ପାଣି କମିବାର ଅର୍ଥ। କାରଣ ହଉଚି ଏଇ ଗଛଲତା ଅଭାବ। ଆଉ ଏବେ କହୁଚ ହାତୀ ଆସୁଚି ଆମର ଫସଲ ନଷ୍ଟ କର୍ଦଉଚି। ହାତୀ ଆସିବା ଫସଲ ନଷ୍ଟ କରିବାର କାରଣ ମଧ୍ୟ ସେଇଠି ସିଏ ଯେ ତଉ ଜଳ ପାଉନି ସେ ଠି ଜଳ ପାଇବାସିିନ୍ତା ଜଙ୍ଗଲରେ ସବୁ ଖଦ୍ୟ ପାଇଥାନ୍ ତମ ଟିକେ ହିଁ ଆସିଥାନ୍ତା ସେ।
ଆଜ୍ଞା ସାର୍ ସେ ଜଙ୍ଗଲ୍ ତ ଆମେ ନଷ୍ଟ କର୍ଦେଲେ ତ ସି ତା ଖାଦ୍ୟ ସେଠି ମିଳି ପାରିଲାନି ତ ତା ଖାଦ୍ୟ ସନ୍ତାନ ନା ଖାଲିତ ହାତି ବି ନୁହେଁ ଆ ବୋହୁତା ପ୍ରକାର ଜୀବଜନ୍ତୁ ବି ଗାଁ ଆଡ଼କୁ ପସି ଆସୁଚନ୍ତି। ତ ସେମାନେ ବି ଏଇଟା ସାର୍ ନିହାତି ଠିକ୍ କଥା ମାନେ ଆଜ୍ଞା। ଶିକ୍ଷା ଅଭାବରୁ ବି ଏଇସବୁ ଲୋକମାନେ କରୁଥିଲେ ତାଙ୍କ ତାଙ୍କ ପିଲାମାନେ କେତେବେଳେ ଶିକ୍ଷା ମିଳିଗଲା ତାଙ୍କୁ କି ନାଇଁ ଏଇ ସବୁ ସୁବିଧା ଆମ ମିଳୁଛି ଜଙ୍ଗଲ୍ରୁ ତ ସେମାନେ ତାଙ୍କ ଘରେ ବି ବୁଝେଇଲେ ଯୋଉଟା କିି ବାହାର ଲୋକ ବୁଝେଇବା ଅପେକ୍ଷା ନିଜ ଘର ପିଲାମାନେ ତାଙ୍କୁ ଯଦି କହିଲେ ସେମାନେ ବି ଠିକ୍ ସେ ଜାଣିବେ କି। ହଁ ଆମେ ଏୟା ହିଁ। ଉପକୃତ ହଉଥିଲୁ ଏ ଗଛଟାରୁ ସେତେବେଳେ ଏତେ ଝରଣ ତ ଥିଲା ଏବେ କାହିଁକି ନାହିଁ। ଜାଗା ତ ସେଇ ହୁଏ ସେଇଟା ହିଁ ଅଛି ତ ଝ ଝରଣା ଟା କାହିଁକି ନାହିଁ ନାଳଟା କାହିଁକି ନାହିଁ ସେ ବୁଝି ପାରିବେ ଉଁ ସେ ସେଟା ସମେ ଖା ଖାଲି ଆଦିବାସି ଲୋକ ନୁହନ୍ତି ମାନେ ଆଜ୍ଞା ସାର୍। ଏମତି ମ ଆମେ ମାନେ ବି
ହେଲା ଆମେ ତ ଯାଇ ସମସ୍ତେ ଜଙ୍ଗଲ ରେ ଯେହେତୁ ଆମେ କିଛି କାମ ଟିଏ ଏ ବୁଝେଇ ଦଉଛେ ଯେଦି ଆମର ଭୂମିକା ରହିଲା ଯେଦିଓ ଆମେ ଜଙ୍ଗଲ ପାଖରେ ନ ରହିଲେ ଆମେ ଯେତେ ପ ପାରିବା ଆମେ ଆମର ବୃକ୍ଷରୋପଣ କରିବା। କିଛି ନହେଲେ ଆମର ରୋଡ ମିଳଛି ରୋଡ ସାଇଡରେ ଲଗ ବ ବୃକ୍ଷରୋପଣ କରିବା ବୃକ୍ ରୋଡ ସାଇଡ ରେ ତ ବୃ ବୃକ୍ଷରୋପଣ କରିବା ପାଇଁ ଆଜି କାଲି ସରକାରୀ ତରଫରୁ ଅନେକ ଗୁଡିଏ ଯୋଜନା ରହିଛି ତା ମଧ୍ୟ ରେ ମଧ୍ୟ ଆମେ ବୃକ୍ଷରୋପଣ କରିଥାଉ କରିବା। ଆଉ କିଛି କିଛି ବୃକ୍ଷ ଯାହାକୁ ଲ ରୋପଣ କଲେ ଆ ହଁ।
ତାର ବି ସୁରକ୍ଷା ଆମେ ଯଦି ନବା ଆମ ଆଡୁ ଆମ ନିଜ ଆଡୁ ତ ଭୁ ଭୁ ବହୁତ ଜାଗାରେ ସେ ଗଛ ଟା ବଡ ହେଇପାରିବ ବହୁତ କିଛି ଉ ମାନେ ପରିବେଶ ବଦଳିବା ସାଙ୍ଗରେ ଛୋଟ ଛୋଟ ଆମର ଛୋଟ କାମରୁ ପରିବେଶ ବଦଳି ପାରିବା ଆମେ ଯଦି ଆମେ ନିଜ ଘରେ କଲେ ତାପରେ ନିଜ ଗାଁ ନିଜ ଗାଁରେ ବି ଗଲେ ତ ଏମିତି ଗୋଟେ ପଞ୍ଚାୟତ ନିଜ ଗାଁ ତାପରେ ପଞ୍ଚାୟତ ଏମିତି ବଦଳିକି ପୁରା ପୁରା ପରିବେଶଟା ହିଁ ଭଲ ହେଇପାରିବ।
ପରିବେଶ ଭଲ କରିପାରିବା ଏବେ ମନେକର ଯଦି ଇତିୟ ନ କରିପାରିଲେ ଦେଖନ୍ତୁ ଉଁ ସରକାର ଯୋଜନା ଅନୁସାରେ ତାଙ୍କେ ଗଛ ଲଗେଇଲେ। କିନ୍ତୁ ଗୋଟେ ଯାହା ଗୋଟେ ଜଗୁଆଳି ବି ଜଗେଇଦେଲେ ସେ ତ ଚବିଶ ଘଣ୍ଟା ଜଗି ପାରି ରହିଲାନି ସମସ୍ତର କର୍ତ୍ତବ୍ୟ ଯଦି ସେଇଟାକୁ ଯଦି ଯଦି ଆମ ଆ ଆଖି ଆଗରେ ପଡିଲା ଗୋଟେ ଛେଳି ଖାଇଦଉଛି ଗାଈ ଖାଇଦଉଛି ସେ ଛୋଟ ଗଛଟାକୁ। ନହେଲେ ଆଜିକାଲି ସେ ପୋଖରୀ ପାଖରେ ଯଦି ଗୋଟେ ଏ ସରକାରୀ ତରଫରୁ ଯଦି ଗୋଟେ ନିମ ଗଛ ଲଗା ହେଇଛି। ଦାନ୍ତ କାଠି ଯୋଉ କହୁଛନ୍ତି ସେ ଦାନ୍ତ କାଠି ପାଇଁ ସେଇଟା ଭାଙ୍ଗି ଦଉଛନ୍ତି ଜଷ୍ଟ ଛୋଟ ଗଛ ହେଇଥିବ। ତାଙ୍କୁ ମଧ୍ୟ ଆମେ ସଚେତନ କରିବା ଆବଶ୍ୟକ ଆମ ଆ ଆଖି ନଜରରେ ପଡିଲା ଆଉ ହବନି କହି ଦେଖ ତମେ କିଛି ନାଇ ଗୋଟେ ଗଛ ଲାଗବାକୁ କେତେ ବର୍ଷ ଲାଗିଥାଏ। ଆଗର ଲୋକ ତ ଗୋଟେ ଗୋଟେ ଗଛ ଲଗଉଥିଲେ ତାକୁ ଆହୁରି ଗୋଟେ ଆମର ପାରମ୍ପରିକ ହିସାବରେ ତାକୁ ଉ ପୂଜା ପୂଜି ସେ ବଡ ହେଲା ପରେ ତାକୁ ପୂଜା ମଧ୍ୟ କରନ୍ତି। ସିଏ ବୁ ବୁ ବୟସ୍କ ଲୋକ ମରିଗଲେଣି ସିଏ କହିଥିଲେ କଣ ଏ ଗଛ ଟା ମୁଁ ଲଗେଇକି ଯାଇଥିବି ଛାଇ ହବ ପ୍ରତ୍ୟେକ ଦିନ ଗୋଟେ ଲୋକ ଆମ ମନ ପକେଇବ। ଆମେ ଯଦି ଗୋଟେ ରୋଡ ସାଇଡ ଯ ଚାରି ପାଞ୍ଚ ସାତ ଗଛ ଲଗେଇଲେ ପାଞ୍ଚ ସାତଟା ନେଇ ଲା
ଲାଗିଥାଏ ତାରି ରକ୍ଷଣା ବକ୍ଷଣ କରିବା। ଏପରିକି ଗୋଟେ କିଲୋମିଟର ହଉ ଦୁଇ କିଲୋମିଟର ହଉଥିବ ମ ଆମେ ଛାଇ ଛାଇ ରେ ଛାଇ ଛାଇରେ ଆମେ ଚାଲି ଚାଲି ଚାଲି ଚାଲି ପଳେଇ ଆସିବା କି କୋଉ ଗୋ ଯାନବାହାନକୁ ଅ ହଁ ସାନବାହାନ କୁ ମଧ୍ୟ ଅପେକ୍ଷା କରିବା ପାଇଁ ହେଲେ ଛାଇ ପାଖରେ
ଅ ସେ ଛାଇରେ ସାଇକେଲ ହଉ ଗାଡିରେ ତ ଆଜ୍ଞା ସା ଆଜ୍ଞା ସେଇଟା ବହୁତ ସୁବିଧା ହବ ସମସ କୁ ବି ଭଲ ହବ।
ସେମିତି ବୁଝେଇବାର ଆବଶ୍ୟକ ପଡୁଛି ସମସ୍ତଙ୍କୁ ସଚେତନ କରିବାକୁ ପଡୁଛି ତମେ କିଛି ନାହିଁ ତମେ ଯଦି ଗଛରେ ଖାଇ ଗଛଟା ବଢିବାକୁ ବେଶୀ ସମୟ ଲାଗିଥାଏ। ଆଜି ଯଦି ଆମର ଏଇଠୁ ଗଟେ ଆମର ଯୋ ପାଞ୍ଚ କିଲମିଟର ଦି କିଲୋମଟର ଗଛ ଲାଗିଲା। ନିୟରେଷ୍ଟ ଗୋଟେ ଟାଉନ ରେ ଅଛ ନହେଲେ ଏ ଗାଁ ଗାଁରୁ ଆମେ ଅନ୍ୟ ଗ୍ରାମକୁ ଯିବା ଏଇ ଯୋଉ ଖରା ଦିନ ହେଇଗଲେ ବିଭିନ୍ନ ପ୍ରକାରର ଯୋଉ ସନ ଷ୍ଟ୍ରୋକ ବିଭିନ୍ନ ପ୍ରକାର ଯୋଉ ହେଇଥାଉ ଡିହାଇଡ୍ରେସନ ହେଇଥାଏ ସେଥିରୁ ଆମେ ମୁ କ୍ତୀ ପାଇ ପାରିବା ଛାଇ ଛାଇରେ ଯିବା ହେଲି କୁ ଆଛା ଆମର ଯଦି ସାଧନ ନାହିଁ କିଛି ଏ ବାଇକ୍ ତ ନଥିବ ଜଣେ ଚାଲି ଚାଲି ଯିବା ଲୋକ ହେଲେ ମଧ୍ୟ ସିଏ କିଛି ନାଇଁ ସହଜରେ ଯାଇପାରିବ ଛାଇ ଦ୍ୱାରା। ଛାଇ ପାଇକିରି ଆଉ କିଛି ମନର ଅର୍ଥ ଉପାର୍ଜନ ପାଇଁ ମଧ୍ୟ କିଛି ବ୍ୟକ୍ତି ମଧ୍ୟ ଦୋକାନ କରନ୍ତି ଛୋଟ ଠେଲା ଦୋକାନ କରିଥାନ୍ତି।
ଆଜ୍ଞା।
ବିଭିନ୍ନ ତାଙ୍କ ଆରାମରେ ଥିଲେ କଣ କଣ କଣ ଜିନିଷ ବିକ୍ରି କଲେ। ତାପରେ ପନିପରିବା ମଧ୍ୟ କିଛି ଅମଳ କରୁଛନ୍ତି। ହଁ ପନି ପରିବା ଅମଳ କରୁଛନ୍ତି ସେଇ ଗଛ ଛାଇରେ ରହିକିରି ବିକ୍ରି କରୁଚନ୍ତି ରାସ୍ତା ରେ ଯିବା ଆସିବା ଲୋକ ମଧ୍ୟ ପାଇପାରିଲେ। ଯାହାକି ତାଙ୍କୁ ତାଙ୍କୁ ଗୋଟେ ଛାଇ କରିବା ପାଇଁ କେତେ ସମୟ ଲାଗିଥାନ୍ତା କେତେ ପଇସା ଖର୍ଚ୍ଚ କରିବାକୁ ପଡିଥାନ୍ତା।
ଏଇ କଥା ହେଲା ଆମେ ଯଦି ସମ୍ବୁ କ୍ଷେତ୍ରରେ ଏଇ ରୋଡ ସାଇଡ ର ଗଛୁକୁ ମଧ୍ୟ ଆମେ ସୁରକ୍ଷିତ ଦେଇପାରିବା କେବଳ ସରକାର ଆଗା ସବୁ କିିଛି କରିବ ତାହା ନୁହେଁ। ଲୋକମାନେ ଯଦି ବୁଝୁନାହାନ୍ତି ସଚେତନ ହଉନାହାନ୍ତି ଛେଳି ଗାଈ ଗୋରୁ ଲଗେଇ ଦେଇଥାନ୍ତି। ଆମେ ସେମାନଙ୍କୁ ଓଡେଇକି ବାହାର କରିକି ସେମାନଙ୍କୁ କହିବା ଏ ଗଛରେ ହେଲେ ଏମିତି ହବ ନିମ ହ। ଠିକ ସେ ଦାନ୍ତ କାଠି ଦରକାର ପଡୁଥିବ ସେ ନିମ ଗଛା ବଢିବାକୁ ଦିଅ ବଢି ପ ସାରିଲେ ତ ଯା ଆରାମରେ ଦାନ୍ତ କାଠି ବାହାର କରିପାରିବ।
ହଁ ସେଥିରେ କିଛି ଅସୁବିଧା ନାହିଁ ଆମେ ଅ ଯେ ନିଜେ ଯ ତା ମାନେ ନି ଯେ ଗଛ ଟା ଲଗେଇଲା ସେ ସେଠି ଜଗିକି ହିଁ ବସିବ। ଆମେ ଯଦି ଜଣେ ଲଗେଇକି ଯାଇଛି ତ ପାଣି ବି ଦଉଛି କେତେବେଳେ ଆମେ ବି ଦେଖ ଦେଖିଲା ଆମ ନଜରରେ ବି ଆସିଲା କି ସେଇଟାକୁ କି ଭାଙ୍ଗୁଛି କି ଖାଉଛି ତ ଆମେ ବି ତାକୁ ସେଟା ଜଗି ପାରିବା।
କି ଆ ସାହାଯ୍ୟ ମହାଜ୍ୟ କରିପାରିବା ଲୋକଆନଙ୍କୁ ସଚେତନ କରିପାରିବା। ଏଇ ଟାଇପ ର ଯଦି କରୁଛନ୍ତି ହଁ ଠିକ ସମସ୍ତ ସେଇଠି ତ ସେ ତ ଗଛ କହିବନି ଇଏ ମତେ ସାହାଯ୍ୟ କରିଥିଲା କି ଇଏ ଲଗେଇଥିଲା। ପକା ଛାଇ ପ୍ରଦାନ କରିବି ଅନ୍ୟମାନଙ୍କୁ କରିବି ନାଇଁ ଏମିତି ନହିଁ।
ଆଜ୍ଞା ସାର୍ ଆଜ୍ଞା ସାର୍ ସେଇଟା ସେଟା ବୁଝିବା ଦରକାର ଖାଲି ଆମେ। ଘ ମାନେ ଏମିତି ଛୋଟ ଜିନିଷ ଦେଖୁନାହିଁ କିନ୍ତୁ ଖାଲି ଖରା ହେଲେ ଆମକୁ ଛାଇ ଦରକାର କି ଆମେ ଖାଲି ଭାବିବା ଏ ରାସ୍ତା ଟା ଏତେ ଜୋର ଖରା ହେଇଛି ଯଦି ଗଛ ହେଇଥାନ୍ତା ତ ଭଲ ହେଇଥାନ୍ତା ଆମେ ନିଜେ କିଛି କରିବେନି କି ସମସ୍ତେ ହେଇଗଲା ଖାଲି ଜଣେ ତ କଲେ ହବନି ହ ସମସ୍ତେ ବୁଝିବା ଦରକାର ଖାଲି ଚିନ୍ତା କରିବା କି ନାଇଁ ଏଠି ଗଛ ଲାଗିଥିଲେ ଭଲ ହେଇଥାନ୍ତା।
ସେ ଜଣେ ମତେ ହେଲେ ଏଇଠି ଆମେ କଥା ବାର୍ତ୍ତାଳାପ କଲା କ କାଲି ଜଣେ ଭଲ କଥାରେ କହିଲେ ସିଏ କହିଲେ ଯେ ଦେଖ ଭାଇ ତମେ ମନର ଜଙ୍ଗଲ ରହିଯାଇଛ ଶୋଷ ଭାରି ଲାଗୁଚି। ଯେତେ ଜଳ ଲିଞ୍ଚ ସରିଗଲା କେମିତି ବଞ୍ଚିବ? ତ ଖରା ଦିନ ଏମ ତ ପାଣି ପରିବା। ଆମେ ଯେମିତି ଜାଣିଲେ କିଛି ଗଛପତ୍ର କାଣ୍ଡରେ ପାଣି ଥାଉଛି ସେଟା କାଟିକିମେ ବଜିପାରିଲ ନାଇଁ। ସେ ତ କା ଆମେ ଜାଣିପାରିବାାନି ଆମେ ଜାଣିନି ଏଇ ଗଛରେ ଏପ ପ ପାଣି ଭରତ ହଉ ଆେ ବଞ୍ଚିପାରିବା। କେମିତି ବଞ୍ଚି ପାରିବା ସିଏ ଗୋଟେ ସଜ ଉତ୍ତର ଦେଇଥିଲେ ମତେ ଦେଖ ତମେ ଚାଲ ନିହାତି ଭାବରେ କିଛି ସ୍ଥାନ ଯାଇକ ଚାଲି କିନ୍ତୁ ଆପଣ ପାଣି ପାଇପାରିବ ସେତିକ ଟାଇମ୍ ଆପଣ କଣ କ ନିଜେ ଛାଇ ଛାଇ ଯିବାକ ଯିବା ଯଦି କିଛି ଖରା ବ ଯାଇ କିଛି ଏମିତି ଯେ ଛାଇରେ କିଛି କିଛି ରେଷ୍ଟ ନେଇ କରିବେ କରିବେନି ଦେହକୁ ଯେମିତି ତମେ ନିଜର ସନ୍ତୁ ଛାଇରେ ଦେଇକି ଟିକେ ବିଶ୍ରାମ ନଉଥ ଯାହା ଛାଇ ଦ୍ଵାରା ଆ ତୁମର ଆ
ଆଗକୁ ବଢିପାରିବେ। ଆଜ୍ଞା ସାର୍ ଯେତିକି ପାଣି ଦରକାର ବି
ଚା କମି ତାହାକୁ ଜାଣି ଆ ଦରେ ଆମେ ବଞ୍ଚିକି ଆମେ ତମେ ଇଭେନ ସିମି ଚାଲି ଚାଲିଯିବ ବୋଲି କିଲୋମିଟରରେ ଯାଇକି ତମ ସମଷ୍ଟକ ହେଇଯିବ। କିନ୍ତୁ ଏଇ ଛାଇରେ ରହି ରହି ରହି ଯ ବୋଲି ତମ ପାଞ୍ଚ କିଲୋମିଟର ଚାଲି ପଳେଇବ। ହଁ ଠିକ କଥା ସେଇଟା ସତ କଥା। ତେଣୁକରି ଏଇ ଯଉ ରୋଡ ସାଇଟ ଆମେ ଯଦି ଗଛଲତା ପାଣି ସରିଗଲା କ ଖରା ଦିନ ହେଲା ନିଶ୍ଚୟ ଭାବରେ ଛାଇ ଦ୍ଵାରା ଆମେ ରକ୍ଷା ପାଇପାରିବା ସବୁଠି ତ ପାଣିର ଅ ସୁୁବିଧା ନଥାଏ। ଆଜି କାଲି ତ ପାଣି ବିକ୍ରି ହଉଛି ସତ କଥା କିନ୍ତୁ ସବୁଠେ ପାଣି ବିକ୍ରି କରିବାକୁ ଦୋକାନ ମଧ୍ୟ ଗୋଟେ ମିଳିପାରିବାର ଅଛି ଖରା ଦିନ ହେଲେ ଆମେ ଯେତେ ପାଣି ଧରିକି ଯାଇଥିବା ସେତେ ସରିଯାଇଥିବ।
ଆଜ୍ଞା ସାର୍ ଆଜ୍ଞା ସାର୍ ଆପଣଙ୍କ ସାଙ୍ଗେ କଥା ହେଇକି ମତେ ବହୁତ କିଛି ଜାଣିବା ପାଇଁ ମିଳିଲା।